ପ ଜୟ ଜଗନ୍
ଭଉଣୀ ଭଉଣୀ ଜୟ ଜଗନ୍ନାଥ ଆପଣ କେମିତି ଅ
କେମିତି ଅଛନ୍ତି ମୁଁ ତ ବହୁତ ଭଲରେ ଅଛି ଆପଣ କେମତି ଅଛନ୍ତି
ମୁଁ ବି ବହୁତ ଭଲ ଅଛି ଏବେ ଟିକେ ବର୍ଷା ପାଗ ହଉଛି ଯେହେତୁ ଟିକେ ଥଣ୍ଡା ହେଇଯାଇଛି? ଆଉ ନହେଲେ ସବୁ ଭଲ ଅଛି ଆଉ
ବର୍ଷା ସଆଡେ କେମିତି ହଉଛି ଆପଣଙ୍କ ଆଡ?
ପୁରା ମୌସୁମୀ ବର୍ଷା ଦିନ ଟା ଯେହେତୁ ପୁରା ଦିନ ଯାକ ବର୍ଷା ହଉଛି ଆଜି ଆମର ବିଲ କୁ। ବି ବର୍ଷା ଛଡୁନି ସକାଳୁ ହଉଛି ଯେ ଏତେବେଳେ ଯ ଏମିତି ଚାଲିଛି।
ଏପଟ ଆଡ଼େ ବି ସେ ସକାଳେ ଁ ା ତାପରେ ଏବେ ବୋଧେ କିଛି ସମୟ ଛାଡିଥିଲା ମୁଁ। ବାହାରକୁ ଆସିଛି ପୁଣି ବର୍ଷା ହେଇଛି ମୁଁ ଯଉ ବାହାରେ ହିଁ ରହିଯେଇଛି।
ଆଛା।
କଣ କରୁଥିଲେ? ନାଇଁ ବର୍ଷା ଛାଡି ଯାଇଥିଲା ନା ମୁଁ ପାଖକୁ ହିଁ ଆସଛିରେ। ତ ଛତ ହେଇକି ଆଣିନି କିନ୍ତୁ ଟିକେ।
ଟିକେ ଅପେକ୍ଷା କରିଯାଆନ୍ତୁ ବର୍ଷା ଛାଡିଲା ଖଣ ଆସିବେ ନହେଲେ, ବର୍ଷା ପାହାଘର ଓଦା ହେଲା କଣି ଥଣ୍ଡା ଜର ହେଇଯିବ।
ଆଜ୍ଞା ଯେହେତୁ ଆମ ଘର ପାଖରୁ ଆମ ବାଡି ଟିକେ
ପାଖରୁ ଆମ ବାଡି ଟିକେ ଦୂର, ଆଜ୍ଞା ହ ମୁଁ ଛାଡିବା ଛାଡିଛି ବର୍ଷ ତ ମୁଁ ପଳେଇ ସେ ବାଡିକୁ କିନ୍ତୁ ବର୍ଷା ବାଡିରେ ହିଁ ମୁଁ ପହଞ୍ଚି ି ବର୍ଷା ହେଇଗଲା। ଆଛା।
ହଁ ଆପଣ କଣ
ହଁ ଆପଣ କଣ କରୁଥିଲେ? ମୁଁ ଏବେ ବସିକି ଯଠି ପଢୁଥିଲି ଆଉ ଏବେ ଆପଣଙ୍କ ସାଥିରେ କଥା ହଉଛି ଆଉ। ପସା ଲେଣି ଆପଣ ଗରବଛନ୍ତିନ ବଜନ। ଆଜ୍ଞା ସରିଲାଣି।
କଣ ବନିଆ ହେଇଥିଲା।
ଖିଆ ହେଇଥିଲା ଆଜି ଭାତ। ଭାତ ଡାଲି ଶାଗ ଭଜା ଆଉ ଆଳୁ ଭର୍ତ୍ତା ହେଇଥିଲା।
ଆଚ୍ଛା। ଆଉ।
ଆଉ ଘରେ ସବୁ କଣ କରୁଛନ୍ତି? ଘରେ ସମସ୍ତେ ବି ଖାଇ ଖାଇସାରିଲେଣି ସେ ସମସ୍ତେ ଶୋଇବାକୁ ଗଲେଣି ଆଉ। ଟିକେ ବିଶ୍ରାମ କରୁଛନ୍ତି ଏଇନୁ। ଦିପର ଟାଇମ ଟାରେ କିଛି ତ କାମ ନାହିଁ ବର୍ଷା ହଉଛି।
ବର୍ଷା ତ ହଉଛି ସକାଳୁ କିଛି ତ କରି
କି ତ କରିପାରୁନଥିଲେ ଆପଣ ନାଇଁ ନାଇଁ।
ଆଚ୍ଛା ଏବେ ବର୍ଷରେ କଣ କରିବାକୁ ଭଲ ଲାଗେ ଆପଣଙ୍କ ଆଡେ?
ଆଣ ଉ ବର୍ଷା ପାଗରେ- ଅ କିଛି ତ ଏମିତି ମତେ ଭଲ କିଛି ମୁଁ ଏମିତି କରେନି। କିନ୍ତୁ ମତେ ଚିତ୍ର କରିବାକୁ ଭଲ ଲାଗେ କି ଘରେ କିଛି ଅସଜଡ ହେଇକି ପଡିଛି ଜଦି ବହିଖାତା ହେଇକା କି ହଉ କି ଆଉ କିଛି ତାକୁ ବସିକି ଆଉ କିଛି ତ କାମ ନାାଇଁ ତାକୁ ସଜାଡିକି ଥୁଏ ଆଜ୍ଞା।
ହଁ ବହୁତ ଭଲ କାମ ବି। ବସ୍ ତରେ କେମିତି।
ଅଚତନ ରହୁଛନ୍ତି, ଆଜ୍ଞା ମ୍ୟାଡାମ, ବର୍ଷା ଯେହେତୁ ହଉଛି ହ ଆଜ୍ଞା ଆ ବର୍ଷ ରୁ ର ବର୍ଷା ତ ଆଉ ମାସର ଦି ମାସ। ତିନି ମାସ ଯାଇକେ ଏଇନୁ ବର୍ଷା ହବ। ଆଉ ନିଜ କାମ ତ ବନ୍ଦ କରିକି ରହିହବନି ଯେତିକି ଆବଶ୍ୟକ ପଡୁଛି, ସେଇତିକ କାମ ପାଇଁ ଯାଉଛୁ ବାହାରକୁ। ଅଧିକ ଯେମିତି ଓଦା ନହବୁ। ରହିବ। ଆଜ୍ଞା। ଯେମତି ବର୍ଷାରେ ନଅଦା ପାଇଁ ରେନିକୋଟ ଆଉ ତ ଛତା ନେଇକି ଯାଉଛୁ ଆଉ ଯଦି ତଥାପି ତାପରେ ବି ଯଦି ଓଦା ହଉଛୁ ରାତିରେ ଗୋଡରେ ମା ମା କହୁଛନ୍ତି କି ତେଲ ଆଉ ସେ ଯୋଉ ରସୁଣ ଛେଚିକି ତେଲକୁ ଗରମ କରିକି ମାରିବା ପାଇଁ କହୁଛନ୍ତି ଡେଲି ତାକୁ ବ୍ୟବହାର କରୁଛି ଆଉ ପ୍ରତିଦିନ ଆମେ କାଢା ପିଉଛୁ ଏମିତି ଆଉ ଚାରିଆଡ ଘର ଚାରୁପାଶଵ ସଫା ସୁୁତୁରା ରଖୁଛୁ ଯେମିତି କିି ଚାରିଆଡେ ମଶା ମାଛିଙ୍କର ବଂଶ ବୃଦ୍ଧି ନ ହେଇକି ସେମାନେ କାମୁଡିବାରୁ ଆମକୁ ମ୍ୟାଲେରିଆ ଭରି କିଛି ରୋଗ ନ ହଉ ଆଉ ବାହାର ଖାଦ୍ୟକୁ ବି ଆଭଡ କରୁଛି ଖାଇବା କାରଣ ବାହାର ଖାଦ୍ୟ କେମିତି? ପ୍ରସ୍ତୁତ ହଉଛି ତା ବିଷୟରେ ଆମେ କିଛି ଜାଣିନ ନା? ସେମାନେ କେମିତି ପ୍ରସ୍ତୁତ କରୁଥିବେ ଅପରିଷ୍କାର ହେଇଥିବ ଯଦି ତାକୁ ଖାଇଲେ କଟକଣା ହବ।
ହଁ ଏ ସମୟରେ ତ ଦୂରେଇକି ରହିବା ଦରକାର ବାହାରେ ଖାଇବାଠୁ ଆଉ ପାଖରେ କିଛି ଜରୁରୀ ଔଷଧ। ପତ୍ର ବି ରଖିଦବା ଦରକାର ଯେହେତୁ ଦରକାର ଆସିପାରି କେତେବେଳେ
ଆଜ୍ଞା।
ଆଉ କଣ କରିବାକୁ ଭଲ ଲାଗେ? କିଛି ଗଛ ଫୁଛ ଲଗେଇବା କି ପନିପରିବା।
ଆଜ୍ଞା। ଅ ଆମର ପ୍ରାୟ ପନିପରିବା କେତେବେଳେ କିଣା ହୁଏନି କାରଣ ଆମର ବାଡି ବରଫ ବଡ ବାଡି ଅଛି ତ ସେଠି ସଦାବେେଳେ କିଛି ନା କିଛି ପନିପରିବା ଲଗା ହେଇଥାଏ। ଏବେ ଯେହେତୁ ବର୍ଷା ଋତୁରେ ଏବେ ଆମର ଲଗା ହେଇଛି। ଛି ଭେଣ୍ଡି ଲଗା ହେଇଛି ବୋଦି ଲଗା ହେଇଛି। ଆଉ ଜହ୍ନି ଲାଗିଛି ସଚିନ୍ଦ୍ରା ଲାଗିଛି। ଅ ଆଉ ବାଇଗଣ ଗଛ ମଧ୍ୟ ଲାଗିଛି ଆଉ ସେଥିରୁ ବାଇଗଣ ଗଛରୁ ଫଳ ଫଳିଲାଣି, ଭେଣ୍ଡିରୁ ବି କିଛି, କିଛି ଫଳୁଛି। ଆଉ ବଳକା ଗଛ ଗୁା ଫଳିନି ଆଉ, କିଛି ସମୟ କିଛି ଦିନ ପରେ ଫଳିବ ବୁଧିବ ଆଉ? ସେଇ ସବୁ ଲଗେଇଦବା ପହ ଏ ଯେହେତୁ ବର୍ଷା ଋତୁରେ, ଆଜ୍ଞା ବିଭିନ୍ନ ପ୍ରକାର ଫଳ ଗଛ ଲାଗିଛି। ଅ ଆମ୍ବ ଗଛ ହଉ, ଲେମ୍ବୁ, କାନ୍ଧିଆ ଗଛ, ଆଉ ତାପରେ ବଢିଆଳ ଗଛ ଗଛ ବଢିଆଳ ଗଛରେ ଫୁଲ ହେଇଛି। ପିଜୁଳି ଗଛ ବି ଅଛି ପିଜୁଳି ଗଛରେ ଆମର ପିଜୁଳି ମଧ୍ୟ ଫଳିଛି।
ମୁଁ ବି ତ ଏଇ ଯୋଉ ଆସିଥିଲି ହିଁ ପିଜୁଳି ନବା ପାଇଁ ଯେହେତୁ ବର୍ଷା ପକେଇଲେ ଠିଆ ହେଇଯାଇଛି, ଆମ ବାଡିରେ ବି ପିଜୁଳି ଗଛ ଅଛି। କିଛି ଅ ଏମିତି ଆମର ଶାଗ ଗଛ ଲଗାନ୍ତି। ଛଚିନ୍ଦ୍ରା, କାକୁଡି, ଆମ୍ବ, ଲଙ୍କା ଆଉ। କଲରା ଏ ସବୁ ଲଗେଇଛନ୍ତି। ଆମର ଏଠି ମାମୁଁଙ୍କ ଘରେ ଫସଲ କରାଯାଏ ନା। ତ ମୁଁ ସେଇଠି ରୁହେ ତ ଏ ଶୁ ଲାଗିଛି ଏ
ଆଜ୍ଞା।
କରିବାକୁ କଣ ଭଲ ଲାଗେ ମାନେ ପର୍ବପର୍ବାଣିୀ କିଛି ଯୋଉ ଏବେ ଯାଇ ରଜ ଯାଇଛି ଏବେ କୁଆଡେ ବାହାରକୁ ଯାଇଦଲେ
ଆଜ୍ଞା ରଜରେ ର ପିଲ ଆମ ର ଆମ ଗାଁରେ ରଜ ସେତେ ଭଲରେ ପାଳନ କରାଯାଏନହିଁ। କିନ୍ତୁ ମୋ ମାମୁଁ ଘର ଗାଁ ରେ। ରଜ ବହୁତ ଭଲରେ ପାଳନ କରାଯାଏ ତାଙ୍କର ଦୋଳି ଫୋଳି ଲାଗେ ତାଙ୍କର ଗୋଟେ ବଡ ବଗିଚା ଭଳିଆ ଅ ଅଛି ମାନେ ଆମ୍ବ ବଗିଚାଟେ ଏତେ ବଡ ବଡ ଗଛ ଅଛି ତାଙ୍କର ପୂର୍ବରୁ ବହୁତୁ ପୂର୍ବରୁ ମାନେ ଏ ସେଠି ଦୋଳି ଫୋଳି ଲାଗେ। ତ ଆମେ ସବୁ ବର୍ଷ ସେଠିକି ପଳଉ ଛୁଟି ବି ରୁହେ ନା ସେଥିପାଇଁ ବୁଲି ପଳଉ ମାମୁଁ ଘରକୁ। ଏ ବର୍ଷ ବି ଯାଇଥିଲୁ ମାମୁଁ ଘର ବୁଲି ଆଉ ସେଠି ଫାର୍ଷ୍ଟ ଦିନ ଟା ରଜ ପାଳନ କଲୁ ସେକେଣ୍ଡ ଦିନ ଆମେ ବୁଲିବାକୁ ଯାଇଥିଲୁ ଭେରି। ଆମର ଏଠି ପାଖରେ ଅଛି ଅଂଶୁପା ହ୍ରଦ ଅଛି ବୁଲିବା ପାଇଁ। ସେଠିକି ବୁଲିବାକୁ ଯାଇଥିଲୁ ତାପରେ ପୁଣି ମାମୁଁ ଘରକୁ ଯାଇକି ଦି ଚାରି ଦିନ ରହିକି ପୁଣି ଘରକୁ ଆସିଥିଲୁ ଆଉ।
ଆପଣଙ୍କୁ ଆପଣଙ୍କ ମାମୁଁ ଘରେ ବହୁତ ଭଲସେ ରଜ ସବୁ ବ
ଆଜ୍ଞା। ହାଲୋ।
ମୁଁ କହିଲି ଭଲସେ ପାଳନ କରାଯାଏ। ଆପଣ ପ୍ରତିବର୍ଷ ଯାଆନ୍ତି ସେଠିକି?
ଆଜ୍ଞା।
ଆଚ୍ଛା। ଆପଣ ପୁଣି ମାମୁଁ ଘର ଯାଉଛ କୁଆଡେ ବୁଲିବାକୁ ଆଇଥିଲେ।
ହଁ ଆମର ଏଇଠି ପାଖରେ ଅଛି ଅଂଶୁପା ହ୍ରଦ ବୁଲିବା ପାଇଁ ସେଠିକି ଆମେ ବୁଲିବାକୁ ଯାଇଥିଲୁ। ଆଉ ମନ୍ଦିର ଦେବାଦେବୀ ତ ଯାଆନ୍ତିନି ରଜରେ। ସେଥିପାଇଁ ଆଉ କୋ କୌଣସି ଦର୍ଶନୀୟ ସ୍ଥାନ ଯାଇନଥିଲୁ ଆଉ।
ଓହୋ। ଠିକ୍ ଅଛି ଆପଣଙ୍କୁ କଣ କରିବାକୁ ଭଲ ଲାଗେ ଏଇନା ତ ବର୍ଷା ହେଇଚି କୁଆଡେ ତ କିଛି? ଯାଇ ପାରୁନଥିବେ ଆଜି କ
ଆଜ୍ଞା ଆଁ ମତେ। ଖେଳିବାକୁ ଭଲ ଲାଗେ ମତେ ଚେସ୍ ଖେଳି ଆସିଚି ଲୁଡୁ ଖେଳି ଆସିଚି। ମୋ ଭଉଣୀର ମୋର ବସିକି ଆମେ ଚେସ୍ ଖେଳୁୁଥିଲୁ ଆଜ୍ଞା।
ଓହୋ ଆଉ କିଛି ବନେୟା ବନାନ୍ତି ରଜକୁ କି
ଏ ବନେୟା ବନାନ୍ତି ରଜକୁ କିଛି ବନେଇଥିଲେ ଉଁ। ମତେ ପିଠା ଫିଠା ବନେଇବା ତ ଆସିନି ମା କିନ୍ତୁ ବନାନ୍ତି ସବୁ ପ-ପିଠା।
ଆପଣଙ୍କୁ କୋଉ ପିଠା ଖାଇ
କୋଉ ପିଠା ଖାଇବା ଭଲ ଲାଗେ? ମତେ ମଣ୍ଡାପିଠା ଖାଇବାକୁ ଭଲ ଲାଗେ। ଦହିବରା ଖାଇବାକୁ ଭଲ ଲାଗେ। ତାପରେ ଛେନା କାକେରା ହୁଏ ସେଇଟା ଖାଇବାକୁ ଭଲ ଲାଗେ। ଆଉ ପୋଡ ପିଠା ଖାଇବାକୁ ଭଲ ଲାଗେ। ଏଣ୍ଡୁରି ପିଠା ହୁଏ ସେଇଟା ବି ଭଲ ଲାଗେ।
ଏସବୁ ମା ଏସବୁ ଆପଣଙ୍କ ପାଇଁ ମା ବନାନ୍ତି?
ଆଜ୍ଞା।
ଆଚ୍ଛା ବହୁତ ବଢିଆ।
ବହୁତ ବଢିଆ ଆପଣ କିଛି ପଚାରିବେ ମତେ? ମାନେ ଆପଣଙ୍କ ଆଡେ କଣ କଣ ପର୍ବ କରାଯାଏ ପାଳନ କରାଯାଏ?
ଆମର ତ ଉଁ ଯେହେତୁ ଏପଟେ ଏପଟେ। ଆମେ ସବୁ ଭଲସେ ରଜ ହିଁ ପାଳନ୍ତି ମୋ ମାମୁଁ ଘର ଅ ପଟେ ଉଁ ଆମ ଘର ପଟେ ବି ଯେହେତୁ ଆପ୍ ଏପଟେ ଧଉଳି ଅଛି। ତ ଧଉଳିରେ ବହୁତ ଭଲସେ। ରଜ ପାଳ ଉତ୍ସବ ହୁଏ।
ରଜ ପାଳ ଉତ୍ସବ। ଆଚ୍ଛା।
ଆ ମୁଁ ଧଉଳିରେ ମୁଁ ଭଉଣୀ ମାନଙ୍କ ସହ ରଜ ଉତ୍ସବ ପାଇଁ ଧଉଳି ଯାଇଥିଲି।
ଉତ୍ସବ ପାଇଁ ଧଉଳି ଯାଇଥିଲି। ଆଚ୍ଛା ଧ ଆପଣ ଧଉଳି ଯାଇଥିଲେ। ଆପଣ ମତେ କହିପାରିବେ କି ଧଉଳିର? ମାନେ ଇତିହାସ ବିଷୟରେ କିଛି କହିପାରିବେ ଧଉଳି ମାନେ କୋଉଥିପାଇଁ ପ୍ରସିଦ୍ଧ?
ଧଉଳି ତ ଶାନ୍ତି ସ୍ତୂପ ଉଁ ଆଁ ବୁଦ୍ଧଙ୍କର ସେଠି।
ଆଜ୍ଞା।
ସେଠି ଆ ପାଖରେ ମନ୍ଦିର ବି ଅଛି ଧଉଳିକୁୁ ଲାଗିକି ଶିବ ମନ୍ଦିର।
ତାକୁ ଲାଗିକି ଶିବ ମନ୍ଦିର ଆଜ୍ଞା ଅ ସେଇଟା ଗୋଟେ ଟୁରିଷ୍ଟ ପ୍ଲେସ ମାନେ ସେଠି ସବୁ ପର୍ଯ୍ୟଟନ ଲୋକର ଆସିକି ମାନେ ବୁଲିକି ଯାଇପାରୁଚନ୍ତି।
ଧଉଳି ସାଇଟ୍ ରେ ଯାଇଛି। କ୍ୟମ୍ ଆମର ନଦୀ ଯାଇଛି ଯୋଉଟା ଗଙ୍ଗା ନଦୀ କୁହାଯାଏ।
କୁହା ଯାଏ।
ସେଇଟା ଅଶୋକଙ୍କ ସତ୍
ଅଶୋକଙ୍କ ସହ
ସେ ଜାଗାଟାକୁ ସେ ର
ଜାଗାଟାକୁ ସେ ରକ୍ତର ନଦୀ କରିଦେଇଥିଲେ ଯେତେବେଳେ ଯୁଦ୍ଧ ଚାଲିଥିଲା ମଗଲଙ୍କ ସାଙ୍ଗରେ ଆଛା।
ଧଉଳି ପଛପଟେ ତ ସେଇ ଜାଗାପ ଧଉଳି ଆସିଛନ୍ତି?
ନାଇଁ ମୁଁ କେବେ ଧଉଳି ଯାଇନି।
ହଁ ତ ଧଉଳି ଯେବେ ଆସିବେ ଦେଖିବେ କି ଧଉଳିର ଲାଗିକି ହିଁ ସେ ନଦୀଟା ଯାଇଛି ଯେହେତୁ ଏବେ ସେଠି ପାଣି ନାହିଁ କିନ୍ତୁ ତାର ଚିହ୍ନ ରହିଯାଇଛି ହିଷ୍ଟ ର ଇତିହାସରେ ଅଛି।
ଆଚ୍ଛା ଆଜ୍ଞା। ଆଉ ତ ତାହେଲେ ତାହାର ସ୍ମୃତିରେ ଗୋଟେ ତିଆରି ହେଇଛି ସେଠି ଇଏଟା ଆଉ।
ହଁ ବହୁତ ବଡ ସେ ଆଉ ଭଲ ସେ ବି ମନେଇଛନ୍ତି ସବୁ ସମୟରେ ଲୋକ ଯାଇକି ସେଠି ବୁଲି ପାରୁଛନ୍ତି ଯେହେତୁ ରଜରେ ସେଠି ବହୁତ ଭଲସେ ପାଳନ କରାଯାଏ ମହୋତ୍ସବ ପଡେ ତ ବହୁତ ଭିଡ ଲାଗି ରହିଥାଏ ଲୋକମାନାନଙ୍କର
ଲାଗିରହିଥାଏ ଲୋ ଆଜ୍ଞା।
ହଁ।
ହଉ ମ୍ୟାଡାାମ ଆପଣଙ୍କ ସାଥିରେ କଥା ହେଇକି ମତେ ବହୁତ ଭଲ ଲାଗିଲା ରଖୁଛି ମ୍ୟାଡାମ ଧନ୍ୟବାଦ।
ଧନ୍ୟବାଦ।
ଦଶ ବିଷୟ ଦଶ